ହ୍ୟାଲୋ!
ହ୍ୟାଲୋ!
ଜୟ ଜଗନ୍ନାଥ!
ଜୟ ଜଗନ୍ନାଥ! କଣ କରୁଛନ୍ତି?
ଏ ବସିଛୁ! ଆପଣ କଣ କରୁଛନ୍ତି?
ମୁଁ ଏଠି ଯଷ୍ଟ ଏବେ ଉଠିକି ବସିଛିି କଥା ହଥିଲି ଆଉ!
ହଁ ଆପଣ ଫୋନ କରିଥିଲେ ଯେ! କଟିଗଲା, ଆଉ ସେଥପାଇଁ ମୁଁ କରିସାରେ ଆପଣ ତାପରେ କରିବେ ଆଉ!
ହଁ ହୋ ଖାଇଛନ୍ତି ନା ନାଇଁ? ଏମତି ବସିଛନ୍ତି!
ନା ମୁଁ କେକ୍ ଖାଇଛି, ଆପଣ କଣ ଖାଇଛନ୍ତି?
ମୁଁ ଖେଲେନି କିଛି ଖାଇବି ଆଉ ଟିକେ ପରେ ଆଉ ଏବେ ଜଷ୍ଟ ଉଠିଲି ତ
ଆଚ୍ଛା ନିତ୍ୟକର୍ମ ସାରିନାହାନ୍ତି ଆଉ।
ନାଇଁ ନାଇଁ ନାଇଁ ମୁଁ ଉଠିଥିଲି ତିନିଟା ରାତିରୁ ଉଠିଥିଲି! ଉଠିଥିଲି! ପୁଣି ପାଞ୍ଚଟା ରାତିରେ ଶୋଇଲି!
କଣ ପାଇଁ।
ମୁଁ ଅଛି ଟିକେ ବାହାରେ ଅଛି ତ ବାଙ୍ଗାଲୋରରେ ଅଛି ଦିଦି ନଥିଲେ ଆସିଲେ ଲେଟ୍! ଏବେ ଆସିଲେ! ବାହହାରକୁ ଯାଇଥିଲେ ଇଣ୍ଡିଆ ବାହାରକୁ ଯାଇଥିଲେ! ଲେଟ୍ ଆସିଲେ ତ ଆମେ ସମସ୍ତେ ଟିକେ ଚେହିଥିଲୁ। ସେ ଆସିଲା ପରେ! ଆଉ ଥରେ ଖିଆପିଆ କରିକି ଶୋଇଲୁ ଆଉ।
ଆପଣ ବାଙ୍ଗାଲୋର ରେ ରହୁଛନ୍ତି?
ନାଁ ରହୁନି! ଆସିଥିଲି ବୁଲିବାକୁ ଆଉ!
ଦିଦି ଙ୍କ ପାଖକୁ ଆଉ!
ହଁ ହଁ!
ଆଉ ଆପଣଙ୍କ ଘର?
ହଁ! ଆମ ଘର କଟକ
ଆଚ୍ଛା! କଟକ କୋଉଠି?
କଟକ କିଶୋରନଗର ଜଣିଛନ୍ତି?
ନା ନା!
କିଶେନଗର, ସାଲେପୁର, ନିର୍ମାଳ।
ହଁ? ସାଲେପୁର ଜାନିଲି!
ହଁ! ସେ ପଟେ ଲାଇନ ରେ!
ଶୁନିଚି! ଉଁ ସାଲେପୁର କଟକ! ରସଗୋଲା ଫେମସ ନା! ଆମର! ଭୁବନେଶ୍ୱର କଳ୍ପନା ସ୍କୋୟାର।
ହଁ।
ସେଇଠି
ଆଚ୍ଛା! ଆମର ଏଇଟା ଜାଣିଥିବ! ମୁଁ ରହୁଛି ବାହାରେ ରହୁଛି ମହାରାଷ୍ଟ୍ରରେ କାମ କରେ।
ଆଚ୍ଛା ହୁଁ। କଣ ବୁଲିବାକୁ ଆସିଛନ୍ତି ଆଉ ଦିଦିଙ୍କ ପାଖକୁ ଆଉ?
ଆସିଥିଲି ହେଇଗଲା ଦେଢ଼ ମାସ ହେଲାଣି ଘରକୁ ଆସିଥିଲି ଘରୁ ଇଆଡ଼େ ମାମା ଆସିଥିଲେ ତ ମୁଁ ଆସିଛି ନେବାକୁ ଆଉ।
ଆଚ୍ଛା।
ହଁ ଇଆଡ଼େ ଏକାଥରେ ବୁଲାବୁଲି କରିକି ନେଇକି ଯିବି ମାମାଙ୍କୁ ଘରେ ଛାଡ଼ିଦେବି ପୁଣି ଏଠୁ ଗୋଟେ ପଳେଇବି ମୁଁ ଆସିଲିଣି ହେଇଯିବ ଗୋଟେ ସପ୍ତାହ ଆସିଲାଣି।
ଆଚ୍ଛା। ଆଉ ଆପଣଙ୍କ ଘରେ କିଏ କିଏ ରହୁଛନ୍ତି?
ଘରେ ମୋ ତିନି ଭଉଣୀ, ବାବା, ମାମା, ମୁଁ ଆଉ।
ଆଚ୍ଛା।
ହୁଁ ଆପଣଙ୍କ ଘର ଟା?
ଆମ ଘର ଭୁବନେଶ୍ଵର କହିଲି ବା।
ହଁ ହଁ ଓଃ କଳ୍ପନ ନା କଣ?
ହୁଁ।
ଓହୋଃ ଯୋଉ ଆମର ଏପଟେ ଜାଣିଥିବେ ତ ବ୍ରହ୍ମେଶ୍ଵର ମନ୍ଦିର ଜାଣିଥିବେ?
ହଁ ସେପଟେ ଆମ ବଡ଼ ମାମୁଁ ରହୁଛନ୍ତି। ବ୍ରହ୍ମେଶ୍ଵର ପାଟନା।
ହଁ ବ୍ରହ୍ମେଶ୍ଵର ଭିତରେ ମୋ ଜିଜୁଙ୍କ ଘର।
ଆଛା! ଆମର ସେ ମନ୍ଦିର ପାଖରେ ବଡ଼ ମାମୁଁ ମାଇଁ ସମସ୍ତେ ରହୁଛନ୍ତି ଭାଇ ମାନେ।
ଓହୋ! କଳ୍ପନା କହିଲେ ତ ମୁଁ ସେପଟ ଯିବା ଆସିବା କରୁଛି ମୁଁ ସେଥିଲାଗି
ହଁ ଟଙ୍କପାଣି ତ ଆମେ ସାଇବାବା ମନ୍ଦିର ସବୁବେଳେ ଯାଉ ସେପଟେ।
ହଁ ସାଇ ମନ୍ଦିର।
ସାଇବାବାଙ୍କ ଭକ୍ତ ନା ସେଥିପାଇଁ ସବୁ ଗୁରୁବାର ଯାଆନ୍ତି ବସ ରେ।
ଆପଣ ଭୁବନେଶ୍ଵରରେ କଣ କରୁଛନ୍ତି? ହେ ଜବ୍ ରେ
ଭୁବନେଶ୍ବରରେ ମୁଁ ପାଠ ପଢ଼ୁଥିଲି।
ଆଚ୍ଛା!
ପଢ଼ା ରୁ ଏବେ ମ୍ୟାରେଜ ହେଇଛି ତ ଭଗବାନ ଦୟାରୁ ହବ ମୋ ଶାଶୁଘର ନିମାପଡ଼ା।
ଆଚ୍ଛା! ଆଚ୍ଛା!
ଏବେ ରିସେଣ୍ଟ ମ୍ୟାରେଜ ହେଇଛି। ମୁଁ ପାଠ ପଢ଼ୁଥିଲି କଟକରେ ଶୈଳବାଳା ରେ ପାଠ ପଢ଼ୁଥିଲି ପିଜି କରୁଥିଲି।
ଆଚ୍ଛା! ଆଚ୍ଛା! ଭଲ ଆଉ। ପିଜି କରୁଛନ୍ତି ମାନେ ନିହାତି ଟିଚରସିପ ଲାଇନରେ ଯିବେ ଆଉ।
ହଁ।
ଉଁ
ଆଉ ଏମିତି କମ୍ପିଟେଟିଭ୍ ପାଇଁ ପ୍ରିପେୟାର ହେଉଛୁ ଆଉ।
ହଁ ସେଇଟାକୁ ଜାରି ରଖନ୍ତୁ କାହିଁକିନା ଆଗକୁ ବହୁତ ଅପର୍ଚ୍ୟୁନିଟି ବି ଆସୁଛି।
ଟିଚର ପାଇଁ ନା ଟିଚର ପୋଷ୍ଟ ବହୁତ ବାହାରୁଛି ବି।
ହଁ।
ହୁଁ।
ଗର୍ମେଣ୍ଟ ଚାକିରୀ ପାଇଁ ବହୁତ କଷ୍ଟ କରିବାକୁ ପଡ଼ିବ।
ହଁ- ହଁ କଷ୍ଟ ନକଲେ ତ କିଛି ହବନି ଆଉ।
କାହିଁକି ନା ଏବେ ଦେଖନ୍ତୁ ଗର୍ମେଣ୍ଟ ର ଯୋଉ ପ୍ରକାରର ମାନେ ଜାଣି ଥିବେ ଏବେ ତ ପାଠ ପଢ଼ା ଉପରେ ବାହାରିଛି
ହଁ।
ହଁ।
ପାଠ ନହେଲେ କିଛି ହବନି କି ପଇସା ନହେଲେ ଆଜିକାଲି ଦୁନିଆରେ କିଛି ହବନି।
ମୁଁ ବି ପାଠ ପଢା ଶିକ୍ଷା ଦେଖୁନାହାନ୍ତି। ଗର୍ମେଣ୍ଟ ରୁ କଣ ବାହାରିଛି ପାଠ ପଢା ବହିଛବି ଭାହାରିଛି। ଟିକେ ଭୁଲ ଭାଲ।
ହଁ ବହି ସବୁ ଭୁଲ ଭାଲ ବାହାରିଛି ଏ ବର୍ଷ ମୁଁ ଜାଣିଛି ଯେ ଆମ ଓଡିଶାର ବହି। ଛପେଇବା କଥା ନେଇକି ବାହାର ଏରିଆ ରେ ଛପେଇଲେ ଲାଭ କଣ ସେମାନେ କଣ ଜାଣିପାରିବେ
ନା- ନା ସେଥିଲାଗି ତ ସବୁ ସସ୍ପେଣ୍ଡ ହେଇଛନ୍ତି।
ସେ କଣ ପାମ।
ତ ନିଶଙ୍ଗ ଭାରୁଛି ବହିରେ ଆଉ ପାଠ ପଢିବେ ସବୁ।
ହଉ ବାହାର ଏରିଆରେ ପାଠ ପଢିକି ଲୋକ ବାହାରକୁ ଯାଉ ଚାକିରି କରିବାକୁ। ସେଟି ଆଉ ହି ହିି ଟିକେ ବାର ପାଠ ଟିକେ ଓଡିଆ ଜାଣିଆ ଦରକାର ପିଲାମାନେ ସେଥିପାଇଁ ସବୁ ଫେରିକି ଯିବେ ଆଉ ମୁଖ୍ୟମନ୍ତ୍ରୀ ଆଉ
ଭାଇନା କଣ କରନ୍ତି?
ତାଙ୍କର ଜିମ୍ ଅଛି ଆଉ ବିଜିନେସ୍ କରନ୍ତି ଆଉ ଗୋ ଟେ ଲେଡିଜ ହୋଲସେଲ ଦୋକାନଟେ ଅଛି ଆଉ।
ଉଁ ହୁଁ ଆଉ ଶାଶୁଘରେ ସବୁ ମାମା ବାବା ସବୁ ଭଲ?
ହଁ ଶାଶୁ ଘରେ ଦେଢଶୁର ଯା ଶାଶୁ ଶଶୁର ଏମିତିଆ ଆଉ ଝିଆରୀ ଏମତି ହଁ ଭଲ ଆମ ଘରେ ମୁଁ ଗୋଟିଏ ଝିଅ।
ହଁ।
ଉଁ
ହୁଁ ଖୁସି ତ ରହିଲେ ସବୁ ଭଲ କାହିଁକିନା ବାବା ମାମାଙ୍କର ଗୋଟାଏ ବୋଲି ଝିଅ।
ଦୁନିଆରେ କଣ ଅଛି କେତେ ଦିନ ବଞ୍ଚିବ ଯେ ଖାଇ ପିଇକିରି ଖୁସିରେ ବଞ୍ଚିବା ଦରକାର।
ତାପରେ ବି ବାପା ମାମାଙ୍କର ଗୋଟେ ଝିଅ ହୁଁ।
ଉଁ ହୁଁ।
ଗୋଟେ ଝିଅକୁ ପାଠ ପଢା ଠାରୁ ଆରମ୍ଭ କରିକି ବୟସ ହବା ପର୍ଯ୍ୟନ୍ତ ତାର ଅଳି ଅଝଟ ସବୁ ସହି ବଡ ହେଇଗଲା ପରେ ବାବା ମା ପ ଛାଡି ସେ ଏ ଶାଶୁଘର ପଳେଇଆସେ ତା ପାଇଁ ନୂଆ ବାପା ମାମା ହେଇଯାଆନ୍ତି।
ଆଉ ଆପଣ କଣ ପଢିଛନ୍ତି?
ମୋର ଦିଦି ଗ୍ରାଜୁଏସନ ସରିଚି।
ଆଚ୍ଛା।
ହଁ।
ଗ୍ରାଜୁଏସନ କରିଚନ୍ତି ତ ଆପଣ ବି କୋଉଠି ପକାନ୍ତୁ ଫର୍ମ ଫର୍ମ ପକେଇଲେ ଭଲ।
ମୁଁ ଆକ୍ଚୁଲି ଟିକେ କଣ ମାନେ ସେତେବେଳେ ଟାଇମରେ ଆମେ ଯେତେବେଳେ ପାଠ ଯୋଉ ପଢୁଥିଲୁ ୟା
ହଁ ହଁ।
ସେତେବେଳେ ଟାଇମରେ ସବୁ ଗ୍ରାଜୁଏସନ ଉପରେ ଫୋକସ କରୁଥିଲେ। ସେଥିଲାଗି ଗ୍ରାଜୁଏସନ କରିଦେଇଛି ଆଉ ଗ୍ରାଜୁଏସନ ରେ ଓଡିଶା ଭିତରେ ଭଲ ଚା କିରୀ ନାଇଁ। ତ ତା ପାଇଁ ଅଲଗା ପ୍ରକାର ସବୁ ଟ୍ରେନିଂ ନବାକୁ ପଡିବ।
ହଁ ଟ୍ରେନିଂ ନବାକୁ ହେଲେ ବି ତ ପଇସା ବହୁତ ଖର୍ଚ୍ଚ ହବ। ଇଏ ହବ କଣ କଣ ପଇସା ଖର୍ଚ୍ଚ କରିବା ପାଇଁକା ଏଇ ଯୁଗରେ ପାଠ ପଢିବୁ ନା ପଇସା ଇନକମ୍ କରିବୁ ଘର ଚଳେଇବୁ।
ସେ ଲାଗି ବାହାରେ ଅଛି।
ହୁଁ।
ଆଉ ବାପା ମାଆଙ୍କ ଦେହ ଭଲ ଅଛି?
ହଁ ହଁ ଭଲ ଭଲ ଅଛନ୍ତି।
ହଁ ହଁ କଣ କହୁଥିଲେ? ହଁ ହଁ ସମସ୍ତେ ଭଲ। ମୋ ଦିଦି ପୁଅକୁ ଏଇଠି ଖେ ବସି ଖେଳଉଛି।
ଛୋଟ ଅଛନ୍ତି ନା ବଡ?
ହଁ ଛୋଟ ବର୍ଷେ ଛଅ ମାସ ହବ ଆଉ।
ଆଚ୍ଛା ଯାହା ହେଲେ ବି ବର୍ଷ ଛଅ ମାସ ହେଲେ ବି ତ ଛୋଟ ଟା। ହଁ ମାମୁଁ ମାନଙ୍କ ଆଗରେ ତ ସେମାନେ ଛୋଟ, ବଡ ହେଲେ ବି ଛୋଟ।
ଆମେ ତ ଏପର୍ଯ୍ୟନ୍ତ ବି ମାମୁଁ ମାନଙ୍କ ଆଗରେ ବି ଛୋଟ, ବାହା ହେଇକି ବି।
ହଁ। ହଁ କଣ କରିବି ଆଉ, ଆମ କାମ ସେଇଟା ଆଉ। ମୋ ରିଓ।
ଆଛା ହଁ।
ତମର ଚାହା ବି ହଉଛି ତ?
ଓହୋ।
ମୋ ପଛରେ ଗୋଡଉଛି ଚାହା ପିଇ ବଲେ।
ହଁ।
ଆଉ ଆପଣ ରହୁଛନ୍ତି କଟକରେ ଆପଣ ତ ଏବେ ବାହାରକୁ ପଳେଇ ଆଇଛନ୍ତି ଆଉ, ରହିବେନି କେତେ ଦିନ ସପ୍ତାହ ଖଣ୍ଡେ ବୋଧେ?
ହଁ ମୁଁ ରହିବି କଟକରେ ରହୁଥିଲି ମାସେ ଖଣ୍ଡେ ହବ ରହୁଛି। ଘରେ ଥିଲି। ଘରୁ ଆସିଛି ସେଇଠୁ ଗଲା ପରେ ଆଠ ଦିନି ରହିକି ପଳେଇବି ଆଉ।
ଆଉ ତାହେଲେ ରଥଯାତ୍ରା କୁ ଯିବେ ନା ପୁରୀ ଯିବେନି?
ହଁ ଯାହାହଲେ ଯିବି ନା। ରଥଯାତ୍ରାକୁ ନହେଲେ, ସୁନାବେଶ କି ବାହୁଡାକୁ ଯିବେ।
ଏଇଟା ତ ଫେମସ ରଥ କୁ ନଗଲେ ଅଧୁରା ରହିଯିବ ଓଡିଶ। ରେ ରହିକି ବି ଇଠି ନାହାନ୍ତି କେହି।
ହୁଁ।
ଓହୋ।
ହଁ ଆଉ ଘରେ ସବୁ ଖିଆପିଆ ସରିଲାଣି ନା ନାଇଁ?
ହଁ ସମସ୍ତେ ଖାଇକିରି ଚାହା ପିଉଛନ୍ତି ଆଉ। ଜଳଖିଆ ଖାଇକି।
ହଁ ହଁ ଆଉ। ପିପାରେସନ ଟିକେ ହୁଅନ୍ତୁ ପାଠ ପଢା ପରେ। କାହିଁକିନା ଏବେ ଗୋ ଗୋଟେ ପୋଷ୍ଟ ଯେଦି ବି ବାହାରୁଛି ତା ଦେହରେ ହଜାର ଜଣ ଫର୍ମ ପକଉଛନ୍ତି।
ହଁ ବହୁତ ପିଲା ପକଉଛନ୍ତି ଏବେ ବହୁତ। ମାନେ ଅ ବହୁତ ବଡ ବଡ ମାନେ ଆମେ ପରୀକ୍ଷା ଦବାକୁ ଯେ ଯେତେବେଳେ ବି ମୁଁ ଯାଏ ବହୁତ ବୟସ୍କ ଲୋକ ଯାଆନ୍ତି, ଆମେ ଡରି ଯାଉନା। କଣ ଏତେ ବୟସ୍କ ଲୋକ ବି ଆଉଛନ୍ତି ପରୀକ୍ଷା ଦବାକୁ, ଆମେ ଏତେ ଛୋଟ ମାନେ ଛୋଟ ପିଲା ଯେ ଏ ଯେ କିନ୍ତୁ ବଡ଼ ଦେଖିଲେ ବେଳକୁ ଆମେ ଡରିଯାଉ କଣ ପରୀକ୍ଷା ଦବୁ
ଦିନରେ ପିପାରେସନ ହଉଥିବି ଗୋଟେ ଗର୍ମେଣ୍ଟ ଇଏ ପାଇଁ।
ବହୁତ ଗଲାଣି ନା ଉପୁରୁକୁ।
ହଁ।
ହଉ, ଆଉ ଆଜି ଆପଣଙ୍କ ଦିଦି କଣ ନନଭେଜ ନା ଭେଜ ବନେଇବେ?
ଆଜି ନନଭେଜ୍ ବନିବ ଆଉ। ଆଜି ମୋ ବା ଡେ ଅଛି ତ। ଆଜି ମୋ ଜନ୍ମଦିନ ଅଛି ତ ନନ୍ ଭେଜ୍ ବନିବ ଆଉ।
ଆଚ୍ଛା ହାପି ବଡେ ୱିଶ୍ ୟୁ ହାଁ। ଆଛା ହା ଆଜି ସ୍ପେଶାଆଲ ପାର୍ଟି ଆପଣ ଦେବେ ତାହେଲେ?
ନାଇଁ ଦିଦି ଦେବ ମୁଁ କଣ ମୁଁ ଖାଲି ଆଇଛି ବୁଲାବୁଲି ସବୁ କିଛି ସବୁ ସେ ଦେ ଜଦି
ଆଛା।
ହେ ହେ ହେଁ। ମତେ କେହି କିଛି କୁହନ୍ତିନି ଆଜି ପର୍ଯ୍ୟନ୍ତ। ହଉ କଥା ହେଇକି ଦିଦି ଭଲ ଲାଗିଲା ହୁଁ। ମୁଁ କହିଲି କଥା ହେଇକି ଦିଦି ଭଲ୍ ଲାଗିଲା ଆଉ ମୁଁ ଆଉ ଥରେ କଲ କରିଅଛି ଆଉ କିଛି ସମୟ ପରେ।
ଆଜ୍ଞା ଠିକ୍ ଅଛି ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।